ହ୍ୟାଲୋ ସୁବୁଛି ସୁବା ସୁୁଭା ଯାଉଛି? ହ୍ୟାଲୋ। ସୁବା ଯାଉଛି?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
ସୁବା ଯାଉଛି କି?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
ଲଗେଇକି ରଖିଦେ ନହେଲେ ଦଶ ମିନିଟ୍ ଯାଏଁ।
। ହ୍ୟାଲୋ।
ହ୍ୟାଲୋ ସୁବା ଯାଉଛି?
ହ୍ୟାଲୋ।
ହ୍ୟାଲୋ। ପରମିସନ ଟା ମାନୁନି ଆଉ ଜଣା ପଡିବଲା ଆଉ
ହଁ ହ୍ୟାଲୋ। କଣ ଦେବେ?
ଓ ମାଇଟେଷ୍ଟିକ୍ ୱାନ୍ ଟୁ ଥ୍ରୀ
ହ୍ୟାଲୋ।
ଯଦି କିଛି ପାଇବାକୁ ହେଲେ କିଛି କରିବାକୁ ଆମକୁ କେତେ ରିସ୍କ ନେଇକି କାମ ସବୁ କରଛୁ। । ଖେଳିବୁ ଆମ ଭଳିଆ ଅବସ୍ଥା ଆଉ ଆମେ ଆଉ ଖେଳୁନୁ ଆମକୁ ଆସୁନି ଖେଳ ଆଉ କଣ ଖେଳିଲେ ତୁ ଭାଇ ଭିକାରି ହେଇଯିବୁ ଆମେ ବାଟ ଦେଇକି ଯାଇଛୁ ବହୁତ ପଇସା ଲସ୍ କରିଛୁ ଖେଳିଲେ ମୁଁହରେ ଭାଇ। । ଯେତେଥର । । । ରେଫର ରେ ବଢ଼ିଆ ପାଇଛି। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
ଶୁଭୁଚି।
ହଁ ଶୁଭିଲା।
କାଟେ ନା ଦଶ ମିନିଟ ହେଲେ କାଟିବୁ।
ଆଉ କିଛି ନ କଥା ହେଲେ ଚଳିବ ଟି।
ହଁ ଥୋଇଦେଲେ ବି ହବ ଟିକେ ଟିକେ ଏମିତି କଥା ହେଲେ ହବ, ଆମେ ବିକାଶର ମୋର ପ୍ରଥମ ଟା କିଛି କଥା ହେଲୁନି ତାପରେ ସିଏ କଲା ତାଟା ସେମିତି ମୁଁ ତାଟା ଟିକେ ଟିକେ କଥା ହେଲୁ ସବେଳେଳେ ଶୁଭୁଛି ବେଳେବେଳେ ଶୁଭୁନି ଶୁଭୁନି। ଦଶ ମିନିଟ୍ ପୂର୍ବ ହେଲେ ଟାସ୍କ ଫୁଲଫୁଲି ହେଇଯାଉଛି।
ହ୍ୟାଲୋ।
ହ୍ୟାଲୋ।
ଆରେ ତ କଣ ଆସୁନି ନା କଣ?
ହ୍ୟାଲୋ। ନେଟୱାର୍କ ଇସ୍ୟୁ ରହୁଛି ନେଟ ଇସ୍ୟୁ ରହୁଛି। ନେଟୱାର୍କ ଇସୁ ରହୁଚି ନେଟୱାର୍କ ଇସୁ।
ଆଛା ତମର ଠିକ ଅଛି?
ମୋ କଥା ଶୁଭୁଛି।
ହଁ ହଁ ଦଶ ମିନିଟ୍ ହେଇଯାଉ।
ଅଶୀ ଟଙ୍କା ମିଳିଯିବ।
ଅଶୀ ଟଙ୍କ ମିଳିବ ଯେ ପାଞ୍ଚଟାଙ୍କ ଟାସ୍କ ଫୁଲ ଫୁଲି ଗଲେ ପାଞ୍ଚ ଥର କଥା ହେଇସାଇଲେ।
ପାଞ୍ଚ ଆମେ ପାଞ୍ଚ ଥର ଆଜି କଥା ହେଇଯିବା ଏନୁ ରାତିରେ।
ଆରେ ଲଗାତାର ଜଣକୁ ହଉଛି କି ନାଇଁ କିଆଣି? ବିକାଶ ଦିଥର କଲା ଯେ ସେକେଣ୍ଡ ଟାଇମ ଟା କଟିଗଲା ଅଟୋମେଟିକ, ଫୁଲ ଫିଲ ହେଇଗଲା ଟାସ୍କ ଟା କିନ୍ତୁ ଅଟୋମେଟିକ ସାଙ୍ଗେ ସାଙ୍ଗେ
ହୁଁ।
ତୁ ଆପରେ ବିକାଶକୁ ଲଗେଇବୁ ନହେଲେ ମୁଁ ତତେ ଲଗେଇବି ମୋର ଗୋଟେ ହେଇଯିବ।
ହଁ ହଉ।
ଅଲଗା ଅଲଗା ପାଞ୍ଚ ଜଣ କଥା ହବ କି ଜଣଙ୍କୁ, ମାମୁଁ ତ କହିଲେ ଜଣଙ୍କୁ ପାଞ୍ଚ ଥର କଥା ହେଲେ ହବ। ଗ୍ରୁପରେ ଅଛନ୍ତି ପିଲା।
ହୁଁ।
ଖାଲି ଝିଅର
ହୁଁ
ଗୁପ ରାରେ ପାର ଆସୁ
ପାରା ଅଛନ୍ତି ଯେ ପାରା ମାସ ଯୋଗାଯୋଗ କରି କଥା ହେଲେ ହେଇନ୍ତା
ହଉ ମୁଁ ଭାତ ଖାଇ ବଛିଥା ଆଉ କହଲ
ହଁ ଦଶମିନିଟ ହେଲେଣିି ନାଲିଟା ଚିପିଦବୁ ଆଉ
ହଁ ପୁ ତ ଫରେ
ଗୀତ ତ ଶୁଣେଇ ଆବ ଆଉ ଗୋଟେ ବକ୍ସଟେ କରିବାକୁ ଚାର୍ଯ୍ୟ ବସିବାକୁ ଗୋଟେ ଜାଗାରେ ଗୋଟେ ପଇସା ଥିଲେ ସୁଛି ମନି ମଟର୍ସ
ଏ କିଛି ମିଳିବନି ଅଠର ମସିାରୁିଲର ସୁଡା ବିଲେଇ ଖେଳ ସବୁ ସବୁ ବ ବିଲପ ପତପତିଲ ଚାପରେ କାଣି ାଇ ଟ ଅନ୍ନ୍ କର ହାଲୋ। କାଟେ ହାଲୋ। କାଟେ କାଟେ ଖାଉଚି କୋଉଠି ତୁ କାଟେ ଭାତ ଖାଉଛି ଆଉ ମୁଁ ବହିଥେଇବି ଆଉ ହାଲୋ।